ଶୁଣା ଜିବ୍ ହଁ ଭଲଏଇ କ ଯାଉଛି।
ହ ହଉ ହଉ ଆଉ ମା ସନ୍ଧ୍ୟା କାମ ସରିଲାଣି।
ଏ ଝାଡୁ ଫାଡୁ ସବୁ ସରିଲାଣି ଲୁଗାପଟା ଭାଙ୍ଗିକି ରଖିଲି। ଏଇ ସବୁ କାମ ଶୋଇ ପଡ଼ିଥିଲି ତ।
ଓହୋ।
ଆଉ ଶୋଇ ପଡିଥିଲି ଉଠିକି ଲେଟ୍ ହେଇଗଲା ଉଠୁ ଉଠୁ ଆଉ।
ତଥାପି ସୋଉ ସୋଉ ତିନିଟା ହେଇଯାଉଛି। ଆଉ ପୁଅ ଟିଉସନ ଯାଉଛି ନା।
ଆଜ୍ଞା।
ହଁ ସୋଉ ସୋଉ ଲେଟ୍ ହେଇଯାଉଛି।
ଓହୋ।
ଝାଡୁ ଫାଡୁ ସରିଲାଣି କାମ ଆଉ ହସ୍ପିଟାଲରେ ଅଛନ୍ତି?
ହଁ ମୁଁ ଅଛି ମୁଁ ଖାଲି ଖାଉଛି ପିଉଛି ଶଉଛି। ଖାଉଛି ପିଉଛି ଶୋଉଛି ଆଉ।
ନା ବଡ କାମ ଅଛି ଭାଇଙ୍କୁ ଜଗିବାର କାମ ତମର।
ଖାଲି ମାଆ ଖାଲି ପଠେଇ ଦଉଛନ୍ତି ଖାଉଛି ଶୋଉଛି ଆଉ।
ବଡ଼ ଟା କାମ ଆଉ କଣ?
ନା ଭାରି ବୋର୍ ଲାଗୁଛି ମୁଁ ଏତେ ସମୟ ବସେନି ମୁଁ ସବୁବେଳେ ହାତ ଗୋଡ ଚାଲିଥାଏ ନା। ଆଉ ବସି ବସି ବସି ବସି ବୋର୍ ଲାଗୁଛି ଆଉ ହଁ। ମୋ ମାଆ କହିଲେ କଥା ହେଇକି ମାଆ ତ ସେଇ ଲାଗିକି ଏତିକି ବାଟ ଆଣିଲେଣି ନା। ମୁଁ ନହେଲେ ବସି ଯାଇଥିଲି ନା ଘରେ।
ଦଉ ନଥିଲେ।
ହଁ ମୁଁ ବି ସେଇୟା ଦଉନଥିଲେ ମତେ ଆଗରୁ କଲ୍ କରିଥିଲେ ଆଉ ମୁଁ। ଟିକେ ଜାଣି ପାରୁନାହାନ୍ତି ଏବେ ଶିଖି ଗଲିଣି ସବୁ ଶି ସିଖେଇଦେଲେଣି ଏଇ ଦି ଚାରି ଦିନ ଭିତରେ ସବୁ ସିଖେଇ ଦେଲେଣି।
ହଁ ମେନ୍ କଥା ଜଣେ ଶିଖେଇବା ଦରକାର ନ ଜାଣିକି ହଠାତ୍। କଲେ ହବ ମୋ ଭାଉଜ କଣ ଶିଖିଲା ବୋଲି ମୋର ଶିଖେଇଦେଲା ମତେ କରେଇଦେଲା। ଏମିତି କରିବ ସେମିତି କରିବ ହେଇଗଲା।
ହଁ ହଁ।
ଭାଉଜକୁ ଦେଖି ନାହାନ୍ତି ନା ଦେଖିଛନ୍ତି।
ହଁ ମା।
ଆଜ୍ଞା।
କୁହନ୍ତୁ ହଁ ଏଇ ଯଉଁ ଝିଅଟା କଲ୍ କରିଦଉଛି ତ ସାନଟା ମୁଁ ସୁତାରେ କହିଲି ମୁଁ କହିଲି ଯାଅ ତୁମେ କଥା ହେଇଯିବ ଟିକେ।
ଓହୋ କଲ୍ କରୁଛନ୍ତି।
ଆସିଲେଣି ତ କଥା ଟିକେ ହଏ ଆଉ। ଆଜ୍ଞା ହଁ ହଁ ତାକୁ ଗୋଟେ ଫୋନ ହ ଫୋନ ଲଗେଇବ। ସିଏ ବା ଆମ ଠାରୁ ବେଶୀ ଜାଣିଗଲାଣି ସେ ବା ଆଜିକାଲି ସବୁ ଛୁଆ ଆଉ।
ହଁ ଆଜି କାଲିିକା ଛୁଆ ଆଉ ସବୁ
ହଁ। ଆଉ ଏଇ ଭଳିଆ ଆଉ ଭଲ ସୁନ୍ଦୁରୀ ଟିଏ ସୁନ୍ଦୁରୀ ଟିଏ। ଓହୋ ଓହୋ ହୋ ଭଲ ସେ ତା ସାଙ୍ଗେରେ କଥ ଥା ହେଇକିବା ପୁରେଇ ଦେଇଛି ତାର ସେ ଫୋନ୍ କରିଥିଲା ହଁ ହଁ। ଭଲ ସୁନ୍ଦର ଭାବରେ କଥା ଲାଗିଲା ଭଲ ଭଲ ବୋହୁଟେ ଭଲ ବୋହୁଟେ ପାଇଛ ଆଉ।
ଆଉ ଯାହା ହୋଉ ସେତିକି ଦରକାର ଥିଲା ତ ଆଉ ଭାଇ ଟା ଟିକେ ଟିଙ୍ଗା ମୋରୋ। ଟିଙ୍ଗା ଟା । ରାଗିଯିବ ହଠାତ୍ ରାଗି ଯିବ ଆଉ ମୁଁ କହିଲି ଟିଙ୍ଗାଟାକୁ ମିଳିବ କି ନାହିଁ ଦେଖିଲା ବେଳୁକୁ ତା ଭାଗ୍ୟ ଟା ଭଲ ଥିଲା ଆଉ। ଆମେ ତ ଥରେ ଦେଖିବାକୁ ଯାଇଚୁ ମୁଁ ତାକୁ ପସନ୍ଦ କରିଦେଲି ଆଉ ଆ
ଆଉ ନାଇଁ ଭଲ ଭଲ ପିଲା ଟା ଭଲ ଅଛି। ମୁଁ ଦେଖିଲି ଯେ ମୁଁ ମୁଁ ଚିହ୍ନିଦେମି ବ୍ୟବହାର କଥାବାର୍ତ୍ତା ଭଲ ଯଦି ଜଣଙ୍କ ସାଙ୍ଗରେ ମିଶିଲେ ନା ମାଆ
ହୁଁ ହଁ ଜାଣି ହବ ନା କେମ୍ ଆଉ ଛୁଆଳିଆ ଗୁଣ ଟିକେ ଅଛି ଆଉ। ଛୋଟୋ ଛୁଆଙ୍କ ଭଳିଆ ହୋଉଛି ଆଉ।
ଆଛା ହଁ ହଁ ହଁ ଏଇକିନା ମୁଁ ଯେତେବେଳେ ନିଜ ଉପରେ ସବୁ ପଡିଯିବ ସବୁ ଛୁଆ ପିଲାଟେ ହେଇଗଲେ ବାସ୍ ଚାଲିଲା ଆଉ।
ହଁ ହଁ ତାପରେ ସେ ନିଜ ବୁଦ୍ଧି ଆସିଯିବ ଏବେ କଣ ଛୋଟୋ ଛୁଆଙ୍କ ଭଳିଆ ହୋଉଚି ତାପରେ ଶାଶୁ ଶଶୁର ବି ବୋହୁତ ଭଲ ପାଇ ଯେ ସିଏ ବି ପୁରା ଛୁଆଙ୍କ ଭଳିଆ ତାକୁ ଦେଖୁଛନ୍ତି। ହଁ ଶାଶୁ ଶଶୁର
ମୋ ସାଙ୍ଗେରେ ମାଆ ଫୁଣି କରିମି କଲ ଏମିତି କୋହୁଥିଲା ସବୁ।
ହଁ ହଁ ମତେ କୋହୁଥିଲା କହିଲା ଆଉ ଦିଦି ତମେ କେକ୍ ଖାଇଚ। ମୁଁ କହିଲି ହଁ ଭଲ ବନାନ୍ତି ମା ମୁଁ କହିଲି ହଁ ବଢିଆ ବନା ନ୍ତି ମୁଁ ସେଥିପାଇଁ କହେବା ନଣନ୍ଦକୁ ମାଆଙ୍କୁ କହିବ ମୋ ପାଇଁ କେକ୍ ଦେବେ।
ହୁଁ ହୁଁ ହୁଁ। କେକ୍ ବା ଏଥର ବନେଇ ପାରିଲିନି ବନେଇଥାନ୍ତି ଆଉ ସବୁ ସୂତାରେ ଏଇ ସବୁ ଯୋଗାଡ କରିଦେଇଥିଲେ। ଆଉ ଖାଲି ଅଲଗା ଆଉ ଟିକେ କ୍ଷୀର ଫୀର ଆଣିକି ଦେଇପାଇଲେନି ଆଉ ମାଆ ତ ମନା କଲେ କହଲେ ତମେ ଯେତେ ଶୀଘ୍ର ପାରୁଚ ନେଇକି ପଳେଇ ଆସ ମେଡିକାଲ ଯାଇଥିଲେ।
ଅସୁବିଧାରେ ଆସିଲ ତମେ କେକ୍ ଫେକ୍ ଆଉ ବନେଇକି ଆଣିଥାନ୍ତ।
ପାରିଲିନି ଛୁଆଙ୍କ ପାଇଁ କିଛି ବି ଆଣି ପାରିଲିନି ଆସିଲି ସେମିତିଆ। ଆଉ କହିଲେ କିଛି ଦରକାର ନାଇଁ ମା ତମେ ଭାଇଙ୍କି ଧରିକି ଆଗ ଆସିଲ ସେ ସବୁ କାମ ପଢ଼ିଥାଉ କିଛି କିଛି ଦରକାର ନାହିଁ। ଯା ହୁଁ ହୁଁ ହଁ ହଁ। ମୁଁ କେବେ ଆଉ କେତେ ଦିନ ହେଲା ବୋହୁତ ଦିନ ହେଲା ଆସିନଥିଲି ତ ଆଉ କିଛି ବି ମି ମ ଭାଇ କେତେବେଳେ ଆସନ୍ତି ଯଦି ଅଲିଭା ଆସିଥିଲା ଥରେ ପଠେଇଥିଲେ ଆଉ ପଠେଇନି। ଆଉ ମୁଁ କହିଲି କିଏ ଆଜୁ ମୁଁ ଜମା ଯାଇନି ଆଉ। କହିଲେ ନା ହେଲା ନାହିଁ ପଛରେ କରିକି ପଠେଇବ କିଛି ଅସୁବିଧା ନାଇଁ ଏବେ ଭାଇଙ୍କ ଦେହ ଆଗ ଭଲ ହେଇସାରୁ ତାପରେ ଯେଉଁ କଥା।
ଆଉ କେତୋବୋଳେ ଯଦି କିଏ ଆସିବେ ସେତୋବୋଳେ ତାଙ୍କ ହାତରେ ପଠେଇ ଦବ ଆଉ ଆ
ବେଳେ ଭେ ହେଇ ରଜରେ ଆସିବାର ଥିଲା ବଡ ଝିଅ ବୁଝିଲେ କି ନାଇଁ ବଡ ଝିଅ ଆସିବାର ସାଢ଼େ ପାଞ୍ଚ ରୁ ଫୋନ୍ କଲି ମୁଁ କହିଲି ଝିଅ ତୁ ମାମୁଁ ଘରୁ ପଳେଇଆ। ଆଉ ମାଆକୁ କହିଦିଏ କହିଲା ମାଆ ଫୋନ୍ କରିଚନ୍ତି ର ଆସିବୁ ରଜରେ ବୁଲାବୁଲି ଟିକିଏ କରିବୁ। ଭାରି ଭଲ ପାଆନ୍ତି ସତ କଥା କୋହୁଚି ଆମ ଦି ଝିଅଙ୍କୁ ମାଆ ଭାରି ଖୁସି ହନ୍ତି ବୋହୁତ ଭଲ ପାଆନ୍ତି ପୁରା ଆଉ ଯାହା ହୋଉ ସେତିକି ସମ୍ପର୍କ ଆମର ହେଇଯାଇଛି ପ୍ରଭୁଙ୍କ ଦ ଧରିବାରୁ ପ୍ରଭୁ ଆମକୁ ସେଇ ଦେଖେଇ ଦେଇଛନ୍ତି ଗୋଟେ ବାଟ ସତକଥା ବହୁତ ଭଲ ସେମାନେ ଦୁଇ ଜଣ ଯାଙ୍କ। ଛୁଆ ବି ମାନେ ବହୁତ ଭଲ ଛୁଆ ବି ବହୁତ ଭଲ ଛାଡିବେନି ଜମା। ହୁଁ
ତ ଆହୁରି ଛୁଆ ମାନେ ନା ଯୋଉଠି ସ୍ନେହ ମମତା ପାଇବେ ସେଇଠି ହିଁ ସେ ଅଟେ କିଯିବେ ସେ
ଆଉ ସେଇଥିପାଇଁକା ମୁଁ କହିଲି ଆ ପଠେଇ ପାରିଲିନି ପଛରେ କଲେ ହବ ଆଉ ଆସିଲେ ଆଉ। ତ ଆସିବୁ ଆଉ ପୁଣି ଥରେ ମୋର ତ ଅପରେସନ୍ ହେବ ପୁଣି ଏଇଠି ବୁଝାବୁଝି କରୁଛୁ ଆଉ।
କଣ ପୁଣି ଆପଣଙ୍କର କଣ ହେଇଛି?
ଫୁଲିଛି ସେଇଟା ପେଟ ଫୁଲାଟା ଅଛି। ଏ ମୁଁ ଯୋଉ ଆଗରୁ ଅପରେସନ ହେଇଥିଲି ଅପରେସନ ହେଇଥିଲି ପୁଣି ଥରେ ସେଟା ଫୁଲିଛି ମା। ସେଇଥିପାଇଁକା ପୁଣି ହବ। ନାଇଁ କଷ୍ଟ ହେଇନି କିଛି ହେଇନି କଷ୍ଟ ସବୁ କାମ ଧନ୍ଦା ସବୁ କରୁଛି। କିଛି କଷ୍ଟ ଅନୁଭବ କରିନି ଏ ପର୍ଯ୍ୟନ୍ତ କିନ୍ତୁ ହବ ଭବିଷ୍ୟତରେ ହବ।
ହଁ ତା ଅପେକ୍ଷା କରିଦବାଟା ଭଲ ନାଇଁ ତା ଟ୍ରିଟମେଣ୍ଟ ଟା କରିଦବାଟା ଭଲ।
ହଁ ଟିକେ ଦ ଦିହଜାର ବାଇଶ ରୁ ହେଲାଣି ତ ଥରେ ଡାକ୍ତର ଦେଖାଇଥିଲି କଟକରେ ଆସିକି ସେ କହିଥିଲେ ଅପରେସନ୍ ଲାଗିବ ପୁଣି ଥରେ ଏଇ ଅବେଳାରୁ ରହିଯାଇଛି ରହିଯାଇଛି ଆଉ କରିବୁ ଆଉ।
ହଁ ହଁ ଟିକେ ଭାଇ ଟିକେ ଭଲ ହୁଅନ୍ତୁ କରିବେ ତାପରେ ଆଉ।
ଆଉ ଏଥର ଆମର ଶ୍ରାବଣ ପରିକ୍ରମା ହବ। ଶ୍ରାବଣ ପରିକ୍ରମା ଚାଲିବ ଏଇ ସତରରୁ ଆରମ୍ଭ ହବନି ନା ଜୁଲାଇ
ହଁ ହଁ କିନ୍ତୁ ଗରମ କମୁନି କି ବର୍ଷା ହଉନି। ଲାଗୁନି ଯେ ଏତେ ଜଲଦି ଶ୍ରାବଣ ମାସ ଆସିଲାଣି।
ଶ୍ରାବଣ ମାସ ଆସିଲାଣି ଆସିକି।
ଏ ବ ଏତେ ଗରମ ଲାଗୁଛି ଏଇ ବର୍ଷ ବହୁତ ଗରମ ପଡିଲା।
ହଁ ଆମର ମା ଏସିି କାମ ଦେଲାନି ପୁରା ବିଲ୍ ଆଇଛି କେତେ ଜାଣିଚ ଚାରି ହଜାର। ଶୁତାର ଭାଇ ରାଗି କଲେ ଏତିକି ଲେଖା ବିଲ କରିବ ଏସି ଚଲେଇକି ବିଲ୍ ବଢ଼େଇବ ଏମିତି ଏମିତି କହୁଥାନ୍ତି।
ଗରମ ତ ଲାଗୁଛି କଣ କରିବା ମା।
ଲାଗୁଛି ଟିକେ କିଛି କୁହ ନା ଛୁଆ ମାନଙ୍କୁ। ଆଉ ମୁଁ ତ ଏଠି ରହିପାରୁନି ଏଇ ପୁରା ଏସି ଚଲେଇଦେଲୁ ବନ୍ଦ କରିଦଉଛନ୍ତି। କହୁଚନ୍ତି ଆଉ ଏସିି ଚଲାନା। ତ ଅଭ୍ୟାସ ଟା ବି ଠିକ ନୁହଁ ଯେ ମା ଏ ହଁ ଏଠି ଗରମରେ ବାହାରକୁ ଗଲେ ପୁରା ନିଆଁ ବାହାରୁଛି ବା।
ଆମ ଏପଟ ସାଇଡ ରେ ନା ବେଶୀ ଗରମ ଲାଗେ ମତେ ଲାଗେ।
ଏଠି ଏଠି ଗରମ ହଉଛି ଝାଳ ବାହାରୁଛି ହେଲା ଆମର ସେଠି ଝାଳ ବାହାରେନି। ବୁଝିଲେ ଏଠି କିନ୍ତୁ ଝାଳ ବାହାରିବ ପୁରା ଲୁଣିଆ ଲୁଣିଆ ଝାଳ। ଏଇଭଳି ସବୁ ଆଉ କୁଆଡେ ବୁଲାବୁଲି ମାର୍କେଟ ମାର୍କେଟ ଯାଇନ?
ନାଇଁ ମାର୍କେଟ ଫାର୍କେଟ ତ ଆଉ ଯାଇନି। ଏ ରଜକୁ ସମସ୍ତେ ମିଶିକି ଆମର ଏଇଠି ଯୋଉ ଆମେ ଯୋଉଠି ମାନେ ହଜ ହଁ ଯଦି ସେଇଠି ତାଙ୍କର ଅଫିସ ତରଫରୁ ଗୋଟେ ଅଁ ତୋର ଦୋଳି ଫୋଳି ଭୋଜି ଫୋଜି ଇଏ ହେଇଥିଲା। ସେଇଠିକି ଯାଇଥିଲୁ ଆଉ ଖାଲି ଦୋଳି ଖେଳିକି ଆଉ ହଁ ହଁ ଗାଁକୁ ଯାଇ ଥିଲୁ ସମର ଭେକେସନରେ ଯାଇଥିଲୁ।
ମୋ ମାଙ୍କୁ କହୁଥିଲି ମାନେ ମା ଆମର ଗରମରେ କେମିତି ଶାଢୀ ପିନ୍ଧିକି ରହିଛନ୍ତି ଗାଁରେ।
ପୁରା ଓଢଣା ଦେଇକି ରହିବାକୁ ପଡୁଚି ପୁରା ଓଡଣା ଦେଇକି ରହିବାକୁ
ମୁଁ ଦେଖିଲି ଗାଉଁଲି ପୁରା ସ୍ତ୍ରୀ ଲୋକ ଭଳିଆ ଛିଡା ହେଇ ଫ
ସେଠି ମାନେ କଣ କହିଲ ସମସ୍ତେ ଦେଡୁଶୁର ହେଇଯିବେ।
ଆଚ୍ଛା ଆଚ୍ଛା।
ତାପରେ ଗାଁରେ ତ ଆଉ ନାଇଟି ପିନ୍ଧି ପାରିବିନି ନା ଏଇଠି ସିନା ପିନ୍ଧି ଦଉଚି। ଗାଁ ରେ କେମିତି କରିବିନି ସେଇଠି ରହିବାକୁ ପଡୁଛି କହୁଥିଲେ ଯିବେ ବୋଲି। କିନ୍ତୁ ତାଙ୍କର କୋଉ ଥରେ ଯୋଗ ହଉନି ଯାଇ ପାରୁନାହାନ୍ତି।
ଅଜ୍ଞା।
ନଣନ୍ଦଙ୍କର।
ହଁ ହଁ ସେଟି ବିି ସବୁ ସବୁ ଘର ମାନେ ବାଉଣ୍ଡୁରି କରିଦେଇଚ ନା ସେଠି ଗାଁରେ?
ହୁଁ-ହୁଁ ସେଠି ପୁରା ବଡ ଘର କେତେବେଳେ ଯିବ ଦେଖିବ।
ହଁ-ହଁ ଯିବା ଆଉ ସୁ ଦିଅରର ବାହାଘର କର ଆଉ ଆମେ ଯାଇ ପହଞ୍ଚିବୁ ଆଉ ହୁଁ।
ତ ହଉନି ଆମର ତ ଯୋଉଠି ଆଶା ଥିଲା ସେଠି ହେଲାନି ଆଉ ଆମେ ସମସ୍ତେ ରାଜି ଥିଲେ।
ହୁଁ ହୁଁ।
କେବେ କେ ବାହାଘର ହଉଛି ଦେଖ।
ଦେଖାଯାଉ ପ୍ରଭୁଙ୍କ ଇଚ୍ଛା ଆଉ ପ୍ରଭୁଙ୍କ ହାତରେ କଥା ମା। ସେ ସବୁ ହାତରେ ଆମର ଏଇ ଦେ ହଉ ହଉ ଗଲା ବୁଝିଲେ ସବୁତ ଜାଣିଛନ୍ତି।
ସବୁ ମାନେ ସବୁ ଫାଇନାଲ ସରିଥିଲା ହଁ ଏଇ ଅ ଭାଇ ବାହାଘର ବେଳକୁ ଥିଲା ପା ସେତେବେଳେ ହବାର ଥିଲା।
ଚବିଶ ତାରିଖିରେ। ଏନଗେଜମେଣ୍ଟ ଟା ହେଇଥାନ୍ତା ସବୁ ଏମିତି କଣ ପ୍ରଭୁ ତାଙ୍କର ଭଲ ଥିବ କିଛି।
ହଁ ନାଇଁ ଆଗକୁ କିଛି ଭଲ ଥିବ ବୋଲି ସେଟା ହେଲା ଠିକ୍ ହେଲା। ଭଗବାନ୍ ଯା କରନ୍ତି ମଙ୍ଗଳ ପାଇଁ ହିଁ କରନ୍ତି।
ହଁ ଭଲ ଅଛି କିନ୍ତୁ ବୟସ ହେଇନି ମା କହିଲା ବେଳେ ତମେ କିଛି ଚିନ୍ତା କର ନା। ଆଉ ଆଚାର୍ଯ୍ୟ ଦେବ ମାନେ ଦାଦା ଆମର ହାତ ମାରି ଦେଇଛନ୍ତି ପିଠିରେ ଆମ ଝିଅର କିଛି ଅସୁବିଧା ହବନି।
ହଁ ମତେ ବି କହୁଥିଲେ ମତେ ବି ସେଇ କଥା ଟା କହୁଥିଲେ କହିଲେ କି କିଛି ଅସୁବିଧା ହବନି ସେ ତାଙ୍କର ଏବେ କାମ କରନ୍ତୁ ଦେଖିବା ପରେ ହଁ।
ହଁ ହଁ ହଉ ମା।
ହଉ ରଖୁଛି ଆଉ ଯୟ ଗୁରୁ ହଉ। ହଁ ହଁ ମୁଁ ହୁଁ।